ହାଲୋ।
ହୁଁ।
କଣ କରୁଥୁଲୁ?
କିଛି ନାହିଁ ଏଇ ଏମତି ବାହାରେ ବୁଲୁଥିଲି ଥଣ୍ଡା ପବନ ଦଉଚି ତ ବାହାରେ ଏମିତି ବୁଲୁଥିଲି ଆଉ।
କାଇଁ ଆଜି ତମ ଆଡ଼େବି ବର୍ଷା ହେଇଚି କି?
ହଁ ବର୍ଷା ହେଇଚି।
ହଁ ହଁ। ଭଲ ବର୍ଷା ହେଲେ ନା ଆଉ। ହଁ ପା ହେଇଚି ଆଜି ବି ଆମ ଆଡେ ବି ସେମିତି ବର୍ଷା ହେଇଚି। ବର୍ଷା ମାନେ କଣ କଇଲୁ ଜୋ ରେ ମେଘ ଇଏ ଦେଖେଇଲା ଘଡଘଡି ହେଲା ତ ପୁରା ପବନ ଜୋରେ ହେଇଚି। କିନ୍ତୁ ବର୍ଷା ମାନେ ଅଳ୍ପ ଆଉ ଟିକେ ଟିକେ
କହିଲି ତୁ କୋଉଠି ଅଛୁ ତୁ କୋଉଠି ଅଛୁ କି ନେଟୱାର୍କ ପାଉନି।
ମୁଁ ତ ଛାତ ଉପରେ ଅଛି।
ଓହଁ ନେଟୱାର୍କ ପାଉନି ତ ବର୍ଷା ପାଇଁ ବୋଧେ ନେଟୱାର୍କ ପ୍ରୋବ୍ଲେମ୍ ରହୁଥିବ ଆଉ।
ହଁ ପା ଦେଖୁଛୁ ତ ତଥାପି ବି ଟାୱାର ବସିଛି ଆମ ପଛପଟେ ବାରି ପଛ ପଟେ ସେଥିପାଇଁ ମୁଁ ଛାତ ପଳେଇ ଆସିଲି କାଳେ ଭଲ ଆସିବ ବୋଲି। କି ମୁଁ ଚାଲୁଚି ବୋଲି ମୁଁ ବସି ପଡେ ନହେଲେ ଆଉ
ବସ୍ ଏଇ ଭା ତ ଖାଇଥିଲି ଆଉ ଅଣ୍ଡା ଭଜା ଆଉ ଓ ମା ମା ଅରକୁ କହିଥିଲି ଏମିତି ସବୁ ଖାଇଥିଲି ଆଉ କଣ ଖାଇଥିଲୁ?
ହଁ ମୁଁ ଖାଇଥିଲି ଏଇନା ଇଆ ପୁଟିକି ନା ସନ୍ଧ୍ୟାକୁ ଖାଇଥିଲି ଚାହା ସହିତ ଏଇ ମୁଢି ମିଶ୍ଚର ଗାଣ୍ଠିଆ ଯୋଉ ଚୋବୋଉଥୁଲୁ ବାବା ମାମା ଝିଅ ମୁଁ ଆଉ ଆଉ କଣ ପାଗରେ ଖାଇବୁ କହିଲେ ମାମା କରିବା ପାଇଁ ପକୁଡ଼ିଯେ ବାପା କହିଲେ ଏ ଦେଖୁନୁ ଖରାକୁ କାଇଁ ଦେହ ହା ତ ସବୁ ଉଠି ଉଠା ଯାଉଚି ଏଇ କଣ ତେଲ ଭା ଚି ଦେହରେ ଆଉ ଯିବ କି ଯାହାହେଲେ ବି। ପୁଣି ଜେଜେ ଜେଜିମା ଖାଇବନି ଜେ ହଁ ତ ସେ ମନା କଲେ ବାପା ମାମାଙ୍କୁ କଇଲେ ତୋର ରେଷ୍ଟ ନେ ଗୋଟେ ଦିନ କଣ ସବୁ ସବୁବେଳେ କରିକି ରୋଷେଇ କରିବୁ। ମାନେ ଦେଖ ଗୋଟେ ଜିନିସ୍ ସବୁବେଳେ କଲେ ସେ ଖରାଏ ସେ ଟିକେ ଚିଡ ଚିଡ୍ ହେଇଯାଉନି କି ମାମା ଏକୁଟିଆ କଲା ଏଳୁକୁ। ତାକୁ କେତେ କିି ସାହାଯ୍ୟ ଦେଖିବ ମୁଁ କରି କରି ମୁଁ ତ ଜମା କରିପାରୁନି ହଁ ଟିକେ ଯଦି ମୋର ସବୁ ସଇଲାକୁ ସାଢେ ଏଗାରଟା ମୁଁ ଦେଇ ଗାଧେଇକି ଆସିଲାକୁ ବାରଟା ସାଢେ ବାରଟା। ମୁଁ ପା କହୁଚି ମୁଁ ଗୋଟେ ହାତ ଜମା ବି ଇଏ ନାହିଁ ।କ୍ଲାସ ମୋର ସରୁଚି ଏଗାରଟା ବେଳକୁ ମୁଁ କେମିତି କଣ କରିବି ଗୋଟେ ବେଳକୁ ତ ରୋଷେଇ ସବୁ ଶେଷ। କଣ ଯିବି ରୋଷେଇ କରିବି ମୁଁ। ତ ସନ୍ଧ୍ୟାକୁ ବି ମୋର କ୍ଲାସ ସାତଟାରେ ରହୁଚି ଆଜି ନେଟୱାର୍କ ପ୍ରୋବ୍ଲେମ ପାଇଁ ମୁଁ କଲିିନି କ୍ଲାସ ହେଇ ଇଛା ହେଲାନି ମୋର ଆଜି କ୍ଲାସ କରିବାକୁ ଗୋଟେ ଦିନ କ୍ଲାସ। ରେ କଣ ଯାଉଛି କଲିନି ସେଥିପାଇଁ ମୁଁ କହିଲି ନାଁ ଆଜି କରିବିନି ହବନି। ଆଉ ତୁ କଣ କରୁଥିଲୁ ନା
ଏଇତ ବାହାରେ ବୁଲୁଥିଲି ଥଣ୍ଡା ପବନ ଦଉଛି ଯେ।
ହଁ ଆଉ ଶୁଣୁନୁ କଣ କହୁଥିଲି କହିଲୁ ଆମେ ଏଇ ବର୍ଷ ଲାଷ୍ଟ ବ୍ୟାଚ ନା ମାନେ ଦଶମ ଆମ ସ୍କୁଲରେ ଆମେ ହଉଛୁ। କିୁ ବଡ ସମସ୍ତଙ୍କଠୁ ତ ମୁଁ ଭାବୁଛି ଗଣେଶ ପୂଜା ଟା କରିବା ଯେମିତି ମାନେ ହଁ ସମସ୍ତେ ମନେ ରଖିବେ ଯେ ହଁ ଗଣେଶ ପୂଜା ଆମ ଦିଦି ମାନେ ଭାଇ ମାନେ ଏମିତି କରିକି ଯାଇ ଥିଲେ ଆମେ ତାଙ୍କଠୁ ହବା କାର ଆମ ଯେତେ ଆମ ଦିଦ ମାନେ ଥିଲେ ସେମାନେ ବି ପୁରା ଭଲରେ କଥା ଆମକୁ କିଛି କାମ କରିବାକୁ ଦେଇ ନଥିଲେ ତ ଜାଣିଛୁ ହାଇସ୍କୁଲ ରେ ନିଜେ ସବୁ ପେପର ଫେପର କାଟିକି ନିଜେ ହିଁ ଡିଜାଇନ କରିକି କରିବା କଥା। ଆମେ ତ କରୁନେ କାରଣ କିଣ ବ ଆମର ଗୋଟେ ସାର୍ ମନା କରିବେ ନା କିଣା ଅଣା ହେବନି ଆମର କୋଉ ବର୍ସ କିଣି ଅଣା ହେନି ବେଲୁନ୍ ଫେଲୁନ୍ ନିଜେ ଫୁଙ୍କ ନିଜେ ଡିଜାଇନ କରି କାଚ ତାକୁ ନିଜେ ହେରା କଣ ମଇଦା ଗୋଳେଇକି ଅଠା କରିକି ନିଜେ ଲଗାଅ ଆମ୍ବ ଡାଳ ଆଣ ସେ ଖଜୁରୀ ଗଛ ଛଡାଳ ଆଣ ସେପଟେ ଫୁଲ ଆଣ ଫୁଲ ତ ଶୁଖି ଯାଉଛିଥରକୁ। ଫୁଲରେ କରିବାନି କଥା ହେଇ ଥିଲେ ସବୁ ସାଙ୍ଗ ଆମେ ଯୋଉ ସେଇ ଯୋଉ କାଗଜରେ ଫୁଲ କରିକି ଲଗେଇବା। ଏମିତି ତା କହନ୍ତୁ ଆଉ କଣଡିଜାଇନ ଭାବୁ କରିବାରେ
ସେମିତି କଲେ ବି ଭଲ ଲାଗିବ ତାପରେ ହଉଛି ଦେଖିବା ମାନେ ଯଦି ଆମେ ଟେଣ୍ଟ ଫେଣ୍ଟ ବି ମାରିକି ଆଉ ଟିକେ ଭଲରେ କରନ୍ତା ମାନେ ଫୁଲ ଫୁଲି ଜି ଦେଇକି ସଜେଇକି ମାନେ ଯେମିତି ଆଉ ଟିକେ ଅଧିକ ଭଲ ଲାଗନ୍ତା ନା। କାହିଁକି ନା ଦେଖେ ଯେତେ ଯାହା ହେଲେ ଟକା ଦେଇକି ବି ପତ୍ର କଣ ବାହାରେ ଦବ ନା ବାହାରେ ଦବ ଠାକୁରଙ୍ଗତ ମାନେ ଯୋଉ ବାଟରେ ମାନେ ଯୋଉ ସମସ୍ତେ ଯିବେ ସେଇ ବାଟରେ ଗୋଟେ ଦବା ହେଲା ଆଉ ସବୁ ଆମ୍ବତରଣ ତକ ଏମିତି ସବୁ ଟାଣିବା ବାହାର ମାନଙ୍କରେ ଆଉ ହଉଛି ଫୁଲ ଯଦି ଆମେ କିଣିକି ଆଣ ଚାନ୍ଦା କେତେ ଟଙ୍କା ହେଇଥିବ ପାଞ୍ଚଶହ ନା ଦୁଇଶହ ନା କେତେ?
କାଇଁବେ ଦଶ ମାସେଣ୍ ଏତେ ଦେବେନି କେହିବି ମାନେ ଦେଖ କାହାର କିଏ କାହାର କଣ ପ୍ରୋବ୍ଲେମ ଥିବ ଏତେ କିଏ ଦବ ଆମେ ଭାବିଛୁ ସେ ଶହେ ଟଙ୍କା ଟା କେବଳ ସିନିୟର ମାନେ ଆମେ ମାନ କରିବା ଆମ ବ୍ୟାଚ ଆଉ ପଚାଶ ପଚାଶ କି ସତୁରି କରିବା ନବମ ତମ ଆଉ ସବୁ ଛୁଆଙ୍କର ପଚାଶ କରିବା ଛୋଟ ଛୁଆ ପୁରା ଯୋଉମାନେ ଏଷ୍ଟମୀ ପ୍ରଥମ ଦ୍ୱତୀୟ ତ କିଛି ଜାଣିନାହାନ୍ତି ସେମାନେ ଦଶ କୋଡ଼ିଏ ତାଙ୍କ ଖୁସି ପାଞ୍ଚ ଟଙ୍କା ଦେଲେ ବି ରଖିବା ଦଶ ଟଙ୍କା ଦେଲେ ବି ରଖ ରଖଆ ନହଁ କି ସେମାନଙ୍କୁ କିଛି କହିବା କି ସେମାନେ ଦେଲେ ବି ସେମାନେ ଆସିବେ। ସେମାନେ ଛୁଆର କଣ ଜାଣି ଛନ୍ତି କହିଲୁ ସେମାନେ କଣ କରିବେ? ଆମେ ଯେତିକି ହବ ସେତିକିରେ ଯେମିତି ଆଡଜଷ୍ଟ କରିହବ ସେମତି କରିବା କ ଭୋଗ ଲାଗବ ବି ଭଲରେ କାଁକ ନା ଆମେ ନୁହଁ ମାନେ ବା ଆମ ଗାଁ ଲୋକ ସେଠି ଆଉ ଯୋଉ ଗାଁ ଲୋକ ସମସ୍ତେ ଆସିବେ ନା ଭୋଗ ଫୋଗ ଖାଇବେ ତ ଭୋଗଟା ଯେମିତି ଭଲ ବୁନ୍ଦି ସେଉ ଗୋଟେ ଖାଲି ଖାଲି ବୁନ୍ଦି ସେଓ ରେ ସେଉ ଆଉ ନଡିଆ ପକେଇ ଗୋଟେ କରିବା ଆଉ ଗୋଟେ ସବୁ ଭୋଗ ଫୋଗ ଯୋଉ ଆସିିବ ସେଇଟା ଗୋଟେ କରିବା ମିଶେଇକି ତା ଉପରେ ଦେଇଦବା ନହେଲେ ହାତ ଫାତ ତ ଗୋଳେଇଲେ ସମସ୍ତେ ଖାଇବେନି ଗୋଟେ ବଡ ଇଏ ଜାଗା ଆଣିବାକୁ ପଡିବ ସେଥିରେ ଗ କଚୁରୀ ଫଚୁରୀ ଗୋଳେଇବା ସାର୍ ଅଛନ୍ତି ଯୋଉ ସାରେ ସେମାନେ ମିଶିକି କରିବେ ନା କଣ କହୁଛନ୍ତି କରିବା।
ସେମିତି କରିବା ଆଉ। ଭଲ ଲାଗିବ ସମସ୍ତେ ମାନେ ମିଶିକି କଲେ ଏମିତି ଭଲ ହବ ସେମିତି ମିଶିକି କରିବା ଆଉ।
ହୁଁ ନାଇଁ ଆ ମୁଁ ଯୋଉଟା କହିଲି ସେଟା ଭଲ ଲାଗିବ ଆମର ଗୋଟେ ଗ୍ରୁପ କରିବା ନହେଲେ ସ୍କୁଲ ଟା ଖୋଲା ହଉ ଏଇନା ତ ଛୁଟି ଅଛି ଖୋଲୁ
ହଁ ତୁ ଗୋଟେ ଆଡ କର ହଁ ନମ୍ବରଟେ ମାନେ ଗୋଟେ ଗୋଟେ ଗ୍ରୁପ ଟା ଖୋଲିଦେବ ସେଥିରେ ସମସ୍ତଙ୍କୁ ଆଡ କରିଦବା ହେଲା ଆଡ କରିକି ମିଟିଙ୍ଗ ଫିଟି ଏମିତି କରିବା ମାନେ କେମିତି କଣ ହବ ଆଉ କେତେ ଛୁଆ ମାନେ କଣ କହୁ କେତେ ଟଙ୍କା ପଇସାରେ ହେବେ ମାନେ ଆମେ ସିନା ହଁ କେତେ ଜଣ ଏମିତି ଦେଇଦେବେ ଆଉ ସମସ୍ତେ ଦେଇପାରିବେ କି ଦେଇପାରିବେନି ତ ଦେଖିବା ମାନେ କିଏ କେତେ ଟଙ୍କା ଦେବାକୁ ରାଜି ହବ କିଏ ଦୁଇଶହ କିଏ ଶହେ ଏମିତି ଆ ପାଞ୍ଚ ଟଙ୍କା ନ ଖାଇବି ମୁଁ ଯେଉଁଟା ବି କହିଲି ତୁ ଯୋଉଁଟା କହିଲୁ ଠିକ କହିବି ଦେଇ କାହିଁକି ନା ଏତେ ପଇସା ବି କାହା ପାଖରେ ଥିବ ନଥିବ ସେଟା ଫରେ ଭାବିବା ଦରକାର ନା ନହିଁ ।ଆମେ ତାପରେ ଘର ତାପରେ ପରିସ୍ଥିତି ଦେଖିବାକୁ ସେମାନଙ୍କୁ ପଡିବ ଆମକୁ ବି ପଡିବ ତ ଦେଖିକି ସେଇ ଅନୁସାରେ କହିଲେ ସାର୍ ମାନେ ବି ଆମକୁ କଣ ସାହାଯ୍ୟ କରିବେନି କି କରିବେ ତ ଆମେ ଯେତିକି ପଇସା ଆମ ସ୍କୁଲରେ ତ ଏତେ ଛୁଆ ବି ଆ ବା ଯୋଉ ପଚାଶ ଷାଠିଏ ଜଣ ଆସନ୍ତି ସେମାନେ ତ ଯଦି ହଁ ଶହେ କି ଦିଇଶହ ଟଙ୍କା ନଖେ କଲେ ବି ଆମର ହେଇଯିବନି କି ପଇସା ହେଇଯିବ ଯାହାହଲେ ବି ପାଞ୍ଚ ହଜାର ଭଳିଆ ହେଇଯିବ ପଇସା ଆମର ନା ହୁଁ ସେ ସେତିକି ତ ହେଲା ବେଳକୁ ବି କେତେ ହେଲାଣି ସେତିକି ଭିତରେ ବି ଆମେ କେତେ କଣ ଚାହିଁଲେ ଆମେ କରିପାରିବା ହେଲା। ସେତିକି ଭିତରେ କରିକି ବି ସେତିକି ଭିତରେ କରିକି ଚାହିଁଲେ ଆମେ ମାନେ ଘରକୁ ଆଉ କେହି ଆସିବାନି ଖାଇ ସେଠି ଚାହିଁଲେ ଆମେ ରୋଷେଇ କରିକି ସାର୍ ମାନେ କି ଆମ ଛୁଆ ସବୁ ମିଶିକି ଆମେ ଖାଇବା ମଜାମସ୍ତି କରିବା ଆହୁରି ଭଲ ଲାଗିବ ବି।
ଦେଖେ ଏଥର ତ ସରକାର କରିଦେଇଛି ନବମ ଦଶମ ଛୁଆ ବି ଖାଇବେ ସ୍କୁଲ ରେ କରିଦେଇନାହାନ୍ତି କି ହଁ ତ ସେଇଟାକୁ ଦେଖେ ସେଦିନ ତ ଯାହାହେଲେ ଖାଇବା ଦିଆଯାଏ କାରଣ ଆମର ବି ଦିଆଯାଏ ନା ଯୋଉମାନେ ହାଇସ୍କୁଲ ରେ ଯୋଉମାନେ ଚାହିଁବ ଖାଇକି ଯିବ ଆମ ଛୁଆ ସିନା ପଳେଇଆସନ୍ତି ହଉ ବୁଲିବା ପାଇଁ କଲେଜ ପଳେଇବେ ଏପଟ ସ୍କୁଲକୁୁ ପଳେଇବେ ବୋଲି କରନ୍ତିନି କିନ୍ତୁ ଆକ୍ଚୁଆଲି ଯଦି ଆମେ ରହିକି ସବୁ ଛୁଆ ମିଶିକି ଖାଇବା ସେଇଟା ଭଲ ମଜା ଲାଗିବ ମାନେ ଲାଷ୍ଟ ଟା।
ତୁ କଣ ଚାଲୁଛୁ ନା ବସିଛୁ କି?
ଏଇନା ଚାଲିଲି
ହୁଁ ହଁ ହଁ ନେଟୱାର୍କ ପା ହଁ ଯୋଉଠି ଠିଆ ହବୁ। ଠିଆ ହେଇକି କଥା ଭଲ ଶୁଭିବ ନା ସେଇଟା ମୁଁ କହୁଥିଲି ମାନେ ମୋ କଥାଟା ଏମିତି ତତେ କ୍ଲିୟର ଶୁଭୁଛି ତ।
ହଁ ହଁ ତୁ କୋଉଠି ଅଛୁ ବାହାରେ ନା ଛା
ହଁ ନା ବାହାରେ ଏମତି ବୁଲୁଛି।
ହୁଁ ତୋତେ ପୁରା ନେଟୱାର୍କ ପାଉଛି ଆମ ଘରେ ପଡିକି ବି ନେଟୱାର୍କ ଠିକ ସେ ଆସୁନି ଦେଖୁନୁ। କଣ କରିବା ମୋର କିନ୍ତୁ ଟାୱାର ପୁରା ଫୁଲ ଅଛି। ଜାଣିଛୁ ନା। ଏଇ ବର୍ଷା ହେଇଛି ନା। ଯାହାହେଲେ ବି ଟିକେ ତ ଇସୁ ରହିବ କହ ପୁରା କେମିତି କଟୁନି ରହି ରହିଛି ପୁରା।
ବର୍ଷା ତମ ଆଡେ ଆଜି ହେଇଥିଲା।
ସେଇଆପା ତତେ କହିଲି ସେ ଘଡଘଡି ଜୋରେ ବିଜୁଳି ଏଇଟା ସବୁ ମାରିଥିଲା ମାନେ ଯୋଉ କୁହନ୍ତିନି ସକାଳ ମେଘ ମେଘ ନୁହ କି ସନ୍ଧ୍ୟା ମେଘ ମେଘ ନୁହ ସେଇଭଳିଆ ସକାଳେ ଆଜି ସେମିତି ଟିକେ ନାକୁ ମେଘ ଫୁୁରଫୁୁର କରିଦେଲା ସରିଲା ସେମିତି ସନ୍ଧ୍ୟାକୁ ଟିକେ ଫୁରଫୁୁର କରିଦେଇକି କି ପକେଇ ଦେଲା ଘଡ଼ଘଡ଼ି ଜୋରେ କିନ୍ତୁ ପବନ ଦେଇଛି ସେଇଥିପାଇଁ ପାଗଟା ଥଣ୍ଡା ଟିକେ ଥଣ୍ଡା ହେଲେ ଭଲ ନା। ଭଲ ଲାଗିବ ଆଉ ହଁ କବ ଆମ ସାନ ଝିଅ କହୁଛି ପା ମାମା ବାହାରକର ସ୍ଵିଟର ପିନ୍ଧିକି ଶୋଇବି ମାମାଙ୍କ ତୋ ଦେହ ତ ବେଶି ଥଣ୍ଡା ହେଇଯାଉଛି। ପୁରା ଗରମ ହେଇଯିବ ତା ଦେହ କେତେବେଳେ ଥଣ୍ଡା ହେଇଯିବ ପୁରା ତା ଦେହମ୍।
ନା ଶୀତ ମତେ ବି ଆଜିବି ବହୁତ ଜୋରେ ଶୀତ ଲାଗୁଛି ମୁଁ ବାହାରେ ସିନା ବୁଲୁଛି କିନ୍ତୁ ତୋ ସହିତ କଥା ହଉଛି ଏତେ କିଛି ଜଣା ପଡୁନି ନହେଲେ ବହୁତ ଶୀତ ଲାଗୁଛି ଆମ ଆଡେ ମାନେ କଣ କହିଲୁ ମାନେ ଆମେ ଯୋଉ ରଜ ବିଷୟରେ କଥା ହଉଛି ଆମ ଛୁଆ ସବୁ ମାନେ କଣ କହିଲୁ ନାଚ ଶିଖୁଛନ୍ତି ହେଲା। ମୁଁ ସେପଟକୁ ଯଏନ ସେ ଯୋଉଠି ମାନେ ଆ ଛୁଆ ଅଛନ୍ତି ଯୋଉଠି। ସେମାନେ ମତେ ଡାକୁଛନ୍ତି। ତ ଦିଦି ତମେ ଏପଟକୁ ଆସ ଆମେ ନାଚ ଶିଖିବୁ ମୁଁ ସେପଟକୁ ପଳଉଛି ଆମ ରଜକୁ ମାନେ ନାଟକ ଗୋଟେ ଆମ ଛୁଆ ସବୁ କରିବ। ଆଉ ଡ୍ଯାନ୍ସ ଆମେ ତି ଚାରିଜଣ ଗ୍ରୁପ୍ ଡ୍ୟାନ୍ସ କରିବୁ। ମାନେ ବହୁତ ଭଲ ଭଲ ଗୀତରେ ବି ମାନେ ଲୋକ ବି ମାନେ ଦେଖିବାକୁ ବହୁତ ଭଲ ପାଇବେ ଆମେ ସେଇଭଳିଆ କରିବା ପାଇଁ ଚାହୁଁଛୁ ଆଉ ଯୋଉ ନାଟକ ଟା କରିବୁ ସେଇଟା ଆମର ଅଧିକ ବୋଧେ ଭଲ ହେଇପାରେ କାହିଁକି ନା ଆମେ ଛୁଆ ମାନଙ୍କୁ ଶିଖଉଛୁ ପରମିସନ ଯୋଉ ଜଣେ ଦେଇ ଆଉ ଜଣେ ବର୍ଷା। ଦିଦି ହେବେ ସିଏ ଶିଖଉଛନ୍ତି ମୁଁ ମିଶିକି ଏମିତି ଶିଖଉଛୁ।
ମାନେ କୋଉ ଉପରେ ନେଇଛ ନାଟକ ଟା କଉ ଉପରେ।
ସେମାନେ ମା ମାନେ ମା ଇଏର ଆଉ। ମାନେ ପୁଅ ମାନେ ହଁ ହଁ ମୁଁ ଦେଖିବ ତମକୁ ପଠେଇଦେବି ହ୍ଵାଟସଆପ ରେ ତମେ ଦେଖିବ ମାନେ ଭଲ ଲାଗୁଛି କି ନାଇଁ ତାପରେ ଫୋନ କରି କହିବ। ଆଉ ଆମ ଗାଁ ରେ ବି ଯୋଉ ରଜ ହବ ନହେଲେ ଦେଖ ଦେଖି ଆସିବ ମୁଁ ନହେଲେ ତମକୁ ବିଜି -ଭିଡିଓ ପଠେ ଉଠେଇଦେବି ତମେ ମତେ ଖାଲି କହିବ କି କେମିତି ଲାଗୁଛି କି ହଁ ଭିଡିଓ ଟା ଭଲ ଲାଗୁଛି କି କଣ କି ତମେ ମତେ କହିବ ହେଲା।
ତମେ ମାନେ କରୁଛ ମାନେ ଶିଖଉଛ ମାନେ କଣ ଆମ ବ୍ୟାଚ ମାନେ ଶିଖୁଛ ନା ଛୁଆ ସାନ ସାନ ଛୁଆ ସବୁ ଶିଖିକି କରୁଛ।
ଆମେ ଆମ ବ୍ୟାଜରୁୁ। ତିନି ଚାରି ଜଣ ଆମେ କରିବୁ ମାନେ ଆମେ ବ୍ୟାଚ ମାନେ ଆମ ଯୋଉ ତଳ ବ୍ୟାଚ। ଯଉ ଜଣେ ଦଶମ ଏକ୍ଜାମ ଦେଇଛନ୍ତି ଆଉ ଦି ଜଣ ହଉଛନ୍ତି ନବ ଦଶମ ଏବେ ହେଲେ ସେମାନେ ଆଉ ଛୋଟ ଛୋଟ ଛୁଆ ଯଉ ଦୁ ଦ୍ୱିତୀୟ ତୃତୀୟ ଏମତି ପଢୁଛନ୍ତି ସେମାନେ ବଡ ଛୁଆ ବି ତାଙ୍କ ଭଳିଆ ଆଗେ କରିପାରିବୁନି ସେମାନେ ଛୋଟ ଛୁଆ ଯୋଉ କରୁଛନ୍ତି।
ହଁ ପା ସତ କଥା ଆରେ ଭଲ କରୁଛନ୍ତି ତ।
ହଁ ବହୁତ ଭଲ କରୁଛନ୍ତି। ମାନେ ଦେଖିବୁ ତୁ ଆସିବୁ ଯଦି ଦେଖି ଆସିବୁ ମାନେ ମସ୍ତ ଲାଗିବ ତୁ କାନ୍ଦି ବିି ପକେଇବୁ ମାନେ ସେଇରେ ବି ମାନେ ଦେଖୁଥିବୁ ଦେଖୁଥିବୁ ଆଖିରୁ ଲୁହ ବି ବାହାରିଯିବ।
ବା ସେଇଟା ତ ଲୋକମାନଙ୍କ ଦରକାର ହଉ ଆଉ ଶୁଣ ମୁଁ ଆମ ସ୍କୁଲ ଖୋଲୁ ଆମେ ସେଇ ବିଷୟରେ କଥାହବା ଆଉ ତମର ମାନେ ଏ ଯୋଉ ପ୍ରୋଗ୍ରାମ ଟା ଯୋଉ ଗ୍ରୁପ କରୁଛ ହେରା ମତେ ପଠେଇବ ମୁଁ ଦେଖିବି ହଉ ରଖୁଛି। କଥା ହବା ପରେ ଆଉ ହଉ।